ହ୍ୟାଲୋ ଆଜ୍ଞା ନମସ୍କାର। କଣ କରୁଛନ୍ତି?
ମୁଁ ବସି ଶୋଇଚି ବସିଚି।
ଆପଣ ବୋଧେ ଟିକେ କନଫ୍ୟୁଜ ଅଛନ୍ତି।
ହଁ।
ବସିଛନ୍ତି ନାଁ ଶୋଇଛନ୍ତି। ମୁଁ ଶୋଇଚି।
କଣ ଖାଇଲେ?
ରୁଟି ଆଉ ବୁଟ ତରକାରୀ।
ବୋଟ ମାନେ ଚଣା ତ?
ହୁଁ
ନା ବୁଟ ଅଲଗା? ଓହୋ ଆଚ୍ଛା ବୁ ଆଛା ବୁଟ ଡାଲି ଯେ
ହାଁ ହାଁ ସେଇ ଯୋ
ଓହୋ ଆଚ୍ଛା ଆଚ୍ଛା ଆଛା ଆଚ୍ଛା।
ଆଜ୍ଞା ଆଜ୍ଞା। ଆ ଆ ଆପଣ ମ ଭାଇ ଥିଲେ।
ଖାଇନି, ନିମକି ଖାଇଥିଲି ଗୋଟେ ସନ୍ଧ୍ୟା ବେଳେ କ୍ଲାସ କଲା ବେଳେ ଆ ଉ କିଛି ଖାଏନି ରୁଟି ହଉଛି ହେଇସାରିଲେ ଖା
ଓହୋ ଆପଣ କୋଉ କ୍ଲାସ କରୁଛନ୍ତି କି?
ବି ଏ ଡ୍ କ୍ଲାସ।
ଆଚ୍ଛା।
ଟନ୍ କଏନ୍।
ଆଁ।
କଣଗୋଟେ ଏନ କହୁଥିଲେ?
ନାଇଁ ଏମ ନୁହଁ ମୁଁ କହିଲି ଏଣ୍ଟ୍ରାନ୍ସ ମାନେ ହବ ତ ଆର ବର୍ଷକୁ ସେଥିପାଇଁ ସେ ଏଣ୍ଟ୍ରାନ୍ସ ଦବା ପାଇଁ କ୍ଲାସ କରୁଛି।
ଆଛା। ଏ କ୍ଲାସ ଯୋଉ କରୁଛନ୍ତି ସେଥିପାଇଁ ଫିସ୍ ଦଉଛନ୍ତି ନା ଫିସ୍ ଦଉନାହାନ୍ତି?
ହଁ ବିନା ମାଗଣାରେ କିଏ ପଢେଇବ?
କି କାମ ଯୋଉ ପୁରୀରେ ରହିବ ବୋଲି କହୁଥିଲା ସେଇ?
ସେଟା ପି ଜି।
ସେଟା କେବେଠୁ ଷ୍ଟାର୍ଟ ହେଇଯିବ?
ସେଟା ରଥ ପରେ। ଅଗଷ୍ଟ ମାସ ଯାଇକି ଅଗଷ୍ଟରେ ସବୁ ଷ୍ଟାର୍ଟ ହୁଏ ନା କଲେ୍ଜକ୍ଲାସ ସାରିକିନା।
ଆଜ୍ଞା!
ହଁ, ତମେ ବହୁତ ରେସ୍ପେକଟ ଦିଅ ବୋଧେ। ହଁ, ହଁ।
ଗିଭ ରେକ୍ସପେଟ ଟେକ ରେକ୍ସପେଟ।
ଗିଭ ରେସ୍ପେକ୍ଟ। ତାପରେ,
ଟେକ ରେସ୍ପେକ୍ଟ।
ହଁ,
ଟେକ୍ ରେସପେକ୍ଟ।
ଆଚ୍ଛା।
ଆଜ୍ଞା।
ଆଉ କଣ କୁହନ୍ତୁ?
ଓ ହୋ।
ଲାଇଫରେ ସବୁ କଣ ଚାଲିଛି?
ଲାଇଫ ଟା ସତ କଥା କହିବି ବହୁତ ଟେନସନରେ ଚାଲିଛି, ଏବେ ମାନେ ଆଗରୁ ଠିକ୍ ଠାକ୍ ଚାଲିଥିଲା କାହିଁକି ନା ମତେ ଲାଗୁଛି ମୁଁ ଘରେ ରହିଲେ ଅଧିକ ଟେନସନରେ ରହୁଛି। ଆଉ ମୁଁ କୋଉଠି ବାହାରେ ରହିଲେ ବି କଣ ସେତେବେଳେ ମୁଁ ଘର ଜିନିଷ ବି କିଛି ଜାଣିପାରୁନି।
ତ ମୋ ମୁଣ୍ଡରେ ସେତେବେଳେ ଖାଲି କେମିତି ପାଠ ପଢିବି ଆଉ ବୁଲିବି ଆଉ ମୋ ନିଜ କାମ ବାସ ନିଜେ ଟିକେ କରିଦେବି ସରିଲା। ଆଉ ଘରେ ରହିଲା ବେଳକୁ ସବୁ ଜିନିଷ କାନରେ ପଡୁଛି, ଆଖିରେ ଦେଖୁଛି।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
ମୋତେ ମୋତେ ଟିକେ ଅଧିକ ଟେନସନ ଲାଗୁଚି। ଘରେ ରହିଲା, ସେଇ ଲାଗି ମତେ ଘରେ ରହିବା ପସନ୍ଦ ନୁହଁ। ପସନ୍ଦ ମାନେ, ମୁଁ ଏମିତିଆ ଛୁଆ ଥିଲି ଟେନଥ ରେ ମାନେ ମୁଁ ବହୁତ ମାନେ ମୁଁ କାହାକୁ କିଛି ବି କୁହେନି ହେଲା।
ଆଜ୍ଞା।
କାହା ପାଇଁ ଚୁପଚାପ ମୋ ପା ମୁଁ ଆଗରୁ ବି ଯଦି ମୋର କିଏ କଣ ଗୋଟେ ଚୋରି କରିକି ନେଇଯାଉଛି, ମୁଁ ତାକୁ ବି କିଛି କହେନି। ମୁଁ ଏମିତି ଥିଲି, ମାନେ ତାପରେ ପ୍ଲସ ଟୁ ହେଲା, ପ୍ଲସ ଟୁରେ ମୁଁ ଆସିଲି ବହୁତ କାନ୍ଦିଛି। ମୋ ବାପା ବି କାନ୍ଦିଛନ୍ତି। ମାନେ ମୋ ବାପାଙ୍କ ଆଖିରେ ମୁଁ କେବେ ଲୁହ ଦେଖିନଥିଲି। ମାନେ ମେସ୍ କୁ ଯାଉଛି ନା, ଘର ଛାଡିକି ତ ଝିଅ ବିଦାୟ ଟାଇପର ମତେ ଲାଗୁଥିଲା।
ହଁ, ଟାଇମ ବା ହୁଁ, ବାପା ହେରିକା ବି, ତା ମାନେ ମୁଁ ବହୁତ କିଛି ଶହେ, କାହାକୁ କିଛି କୁହେନି, ମୁଁ ଚଳିବି କେମିତି କଣ ସେଥିପାଇଁ ଭାବିକି କାନ୍ଦୁଥିଲି। ଓଃ, ମତେ କିଛି ବି ଆସିନି କାମ। ମୋ ଡ୍ରେସ ବି ମୁଁ ଧୋଇ ପାରେନି, ମୋ ମା ସବୁ କରେ। କିଛି ବି ମତେ ଆସେନି। ମୁଁ ସେମିତି ହେଇକି ଯାଇଥିଲି। ପୁରା ନିରୀହ ଛୁଆ ହେଇକି। ତାପରେ ପ୍ଲସ ଟୁ ଫାଷ୍ଟ ଇୟର ତ ଛାଡ, ଘର କଥା ମନେ ପଡି ପଡି ସବୁ ଡିଫ୍ରେଶନରେ ରହି, ରହି ଦିନ ଗୁଡା ସବୁ ଗଲା, ସେକେଣ୍ଡ ଇଅର ବେଳକୁ ମୋର ସବୁ ସାଙ୍ଗ ମାନେ ହେଇ ଯାଇଥିଲେ। ତ, ସେମାନେ ମୋତେ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
ତାଙ୍କ ସହ ମିଶିକି କରିକି, ମୁଁ ଠିକ ହେଇଗଲି ପ୍ଲସ ଟୁ ସେଣ୍ଡ ଇଅରରେ ମୋର ଅଲଗା ରୂପ ହେଇଗଲା। ମାନେ ରୂପ ମାନେ ନାଇଁ ମୁଁ ଟିକେ ଠିକ ଠାକ ହେଇଗଲି ସବୁବେଳେ ମାନେ ଶାନ୍ତ ଯୋଉଥିଲି ଟିକେ ଚିଲ ରହିଲି। ଆଉ ଚୁପଚାପ୍ ଯୋଉ ବସୁଥିଲି ସେଇଟା ଆଉ ବସିଲିନି। ତାପରେ ଏ ପ୍ଲସ ଟୁ ତ ସରିଲା। ସ୍ମାର୍ଟ ନୁହଁ ବାହାରେ ରହିବା ମାନେ ମୁଁ ଜାଣିଗଲି ମାନେ ମୁଁ କେ କୋଉଠି ବି ହେଲେ ରହିଯିବି କି କଣ ଆମର ଖାଇବାରେ ବହୁତ ପ୍ରୋବ୍ଲେମ। ଆଉ ଆଜି ସେଇ ଲାଗି ମାଡ ଖାଇଥିଲି ଘରେ ଭାଇ ଠାରୁ। ଆଉ ମତେ ସବୁ ଭାବିଥିଲି ତୁ ମେସ ହୋଷ୍ଟେଲ ରେ କେମିତି ଖାଇବୁ ସେଠି ତ ଖାଇବା ଇଏ ସିଏ ବାକି ଖା ଖାଇବା ଭଲ ଥିଲା ମୁଁ ଯୋଉ ଜାଗା ରେ ଥିଲି। ଚଳିବ ବେଳେ ବେଳେ ଖରାପ ହେଲେ କିନ୍ତୁ, ସହିଯାଏ ତାପରେ ଯେତେବେଳେ ମୋର ଏଫ ଏ କଲେଜ ହେଲା, ବାଲେଶ୍ଵର ସେତେବେଳେ ଭାବିଲି ମୁଁ ପାଖରେ ଥିଲେ ମୋ ଭାଇ ଆମର ଯେତେବେଳେ ଚିକେନ ହୁଏ କି କଣ ହୁଏ, ମୁଁ ଚିକେନକୁ ବହୁତ ଫେବ୍ରେଇଟ ନା ମତେ ମୋ ଟିଫିନରେ ଆଣିକି ଦେଇଯାଆନ୍ତି ମେଶ୍ ପାଖରେ ମୋ ଭାଇ ମାନେ। ଏଇଠୁ ଆମ ଭଦ୍ରକ ପାଖ ନା ପା ପାଖ, ପାଖ ବା ଯୋଉଠି ଫାଷ୍ଟ ପ୍ଲସ ଟୁ ରେ ଥିଲି।
କେତେ କିଲୋମିଟର ହବ?
ହଁ, ସେଠି ମୋର ଅ ସାତ ଆଠ କିଲୋମିଟର।
ମାତ୍ର,
ହଁ, ତାପରେ ଏ-ଏ-ମ୍ ହଉଛି-ଇ-ଇ-ଇ ମୋ ଭାଇ ମାନେ ଯାଆନ୍ତି, ମୋ ମୋର ବହୁତ ମାନେ ଝିଅ ସାଙ୍ଗ ମୋର ପ୍ରବଳ ହେଲା। ତମ ଭାଇ ମାନେ, ବଟ୍ ମତେ କହିବେ ଗେଟ୍ ପାଖକୁ ଆସେ ଦି, ତିନି ଜଣ ସାଙ୍ଗକୁ ଧରିକି ଆସିବୁ। ମୁଁ କହିଲି, କାହିଁକି ମୁଁ ଏକା ଗଲେ କଣ? ନା ନା ତ ତତେ ତୁ ଯଦି ନ ଆଣିବୁ ତ ସାଙ୍ଗମାନଙ୍କୁ ତାହେଲେ ଆମ ପକୁଡି ନେଇଯି ଆମେ ଦବୁନି ତତେ, ମୁଁ ମୋ ସାଙ୍ଗ ମାନଙ୍କୁ ହଉ ଆସନି ଟିକେ ମୋ ଭାଇ ଆସିଛି ତଳକୁ ଯିବା। ହଇ ସିଏ ବି ସବୁ ପଳେଇ ଆସିବେ। ଏକ୍ସାଇଟେଡ ହୋଉ ଚାଲ ଚାଲ ତୋ ଭାଇ ଆସିଛି ତ ହୋଉ ଚାଲ। ହି ହିଁ ମୋ ଭାଇ ଦେଖ ତିନି ଜଣ ମିଶିକି ଆସିବେ। ମୋ ସାଙ୍ଗ ଦି ତିନି ଜଣ ଯିବେ। ମୋର ଖାଇବା ଧରିକି ଆସିବେ ମୋ ଭାଇ ମାନେ କହିବେ ତୁ ଅଳ୍ପ ଖାଇବୁ ତ ସାଙ୍ଗମାନଙ୍କୁ କିନ୍ତୁ ଅଧିକ ଅଧିକ ଦବୁ। ମୁଁ କହିବି ହଉ ଠିକ ଅଛି। ତାପରେ ଏଇଭଲିଆ ଚାଲିଲା।
ସିନ୍ ପୁରା ଆଲଗା ପ୍ରକାର।
ହ ହ ଗୋଟେ କଥା ଶୁଣ ମୁଁ ମାନେ ଜୁନିଅରଟା ହେଲା, ହଉଛି ମୋର ଗୋଟେ ଜୁନିଅର ଟା ହେଲା
ଆଜ୍ଞା,
ସିଏ-ଏ-ଏ-ଏ ମାନେ ମୋ ଭାଇ ମାନ ସମୁ ସବୁ ଭାଇ ମାନଙ୍କର ସିଏ କ୍ରସ୍ ହେଲା। ତରମ୍ ଗୋଟେ ଥର ମୋ ଭାଇ ମାନେ ସମସ୍ତେ ମୋ ପା ମୋ ବାର୍ଥଡେ ଦିନ ମୋର ମ ମନେ ଅଛି ସବୁ ଆସିଛନ୍ତି ମୋ ପାଖକୁ ଦେଖା କରିଆକୁ ଗେଟ ପାଖକୁ। ସେଇ ଟାଇମ ରେ ସେ ସିଏ ଥିଲା ତ ମୁଁ ତାକୁ ନେଇକି ଗଲି। କେହି କିନ୍ତୁ କୋଉ ଭାଇ ଜାଣିନାହାନ୍ତି ଯେ-ଏ-ଏ-ଏ ମାନେ ଏ-ଏ-ଏ ସେମାନେ ସବୁ ଆସୁ ଆସୁଛନ୍ତି ସବୁ ଭାଇ ଅଲଗା ଅଲଗା ତାଙ୍କ ଗାଡି ଧରିକି ସେ ଆସିଛନ୍ତି। ଆସିକି ଗୋଟେ ଗୋଟେ ଭେ ମାନେ ଗୋଟେ ଜାଗାରେ ଏ-ଏ ଏକତ୍ରିତ ହେଲା ପରେ ହସିଲେ। କି ସେମାନେ ଗୋଟିଏ ଝିଅକୁ ଦେଖା କରିବାକୁ ଆସିଛନ୍
ତାପରେ
ତାପରେ କିଛି ନୁହଁ, ମୁଁ ସେଠୁ ଚିଡେଇଲି ଯାହା ଯିଏ ଖାଇବା ଆନ୍ ଥିଲା ତା ପାଇଁ ମତେ ସବୁ ଦେଲେ।
ମାନେ ଝିଅ ଟା କଣ ଫିଲ୍ କରିଥିବ।
ଝିଅ ଟା କିଛି ନୁହଁ ସମସ୍ତଙ୍କୁ ଅନେଇ ହସିଲା ହି ହି।
ଆଉ ମତେ ଟିକେ ଫଟୋଟା ଛାଡିବ।
କଣ ପାଇଁ? ସେ ଝିଅର ଅଲରେଡି ଏବେ-ଏ-ଏ ମାନେ-ଏ-ଏ-ଏ ହଉ ଛାଡ଼।
ଛାଡ଼ି ଦେଇଥାନ୍ତେ ଦେଖିଦେଲେ ଥୋଡ଼ି ନା-ଆ-ଆ-ଆ।
ହଁ ତାପରେ ତ ମୁଁ-ଉ-ଉ-ଉ ବାଲେଶ୍ଵର ଯେତେବେଳେ ଆସିଲେ ସେତେବେଳକୁ ଅଲରେଡି ମୁଁ ଠିକ୍ ମାନେ ପୁରା ମାଇଣ୍ଡ ସେଟ୍ ଥିଲା କି ହଁ ମୁଁ ଚଳ୍ ରହିପାରିବି ବାହାରେ। ମୁଁ ସେତେବେଳେ ମେଚୁଅର ହେଇଯାଇଥିଲି। ତାପରେ-ଏ-ଏ ନାଇଁ ମୁଁ ଏବେ ମେ ମୁଁ ଏବେ ମତେ କୋଉଠି ବି ନେଇକି ରଖି ଖିଦେଲେ ମୁଁ ରହିଯିବି କିଛି ନାହିଁ।
ସେଇଟା ଦରକାର।
ହୁଁ। ତମେ-ଏ-ଏ-ଏ ଘରୁ ବାହାର, ତମେ ତ ରହିଚ।
ମୋ-ଓ-ଓ
କିନ୍ତୁ ଏଇଟା ଟିକେ କଷ୍ଟ ହୁଏ ବାହାରେ ମେନ୍ କଥା ଖାଇବାରେ ନା?
ହୁଁ।
ଖାଇବା ଟା ଯେତେବେଳେ ଆମେ ନିଜେ କରିକି ଖାଆନ୍ତି କି ଆମ ଖାଇବା ହଁ।
ବହୁତ ପ୍ରୋବ୍ଲେମ କଣ ସାକ୍ରିଫାଇଜ କରିବାକୁ
ତମେ କେମିତି କଣ ଶିଖିଲ ଖାଇବା ବନେଇବା?
ମୁଁ ୟୁଟ୍ୟୁବରୁ କରେ ଦେଖିକି।
ହଁ ଯେ
ହୁଁ।
ଆଚ୍ଛା।
ମତେ ସତ କଥା କହଲେ କହିଲେ ମତେ ମସଲା ଜିନିଷ ଯେତେକ କହିବ ମୁଁ କରିଦେବି। କି ଭଜା ଭଜି ଏ ସନ୍ତୁଳା ଫନ୍ତୁଳା ଏଗୁରା ମତେ ଆସେନି। ସିଯା ସିଯି ଜିନଷ କରି ପାରିବିନି ଜାଣି ପାରିବିନି କି
ହଁ ଯେମିତି କି ମାନେ ସବୁ ପ୍ରକାର ପରିବା ମିଶେଇକି ଯୋଉ ତରକାରୀ। ସେଇଟା ବି ମତେ ଆସିବନି, ଆଉ ଘରେ ମ ତେ ଏବେ କହୁଛନ୍ତି ତୁ ଡାଲିଟା ଶିଖିଯା ତୁ ଭାତଟା ଶିଖିଯା ଆଉ କିଛି ନହେଲେ ନାଇଁ ତୁ ଭା ଭାତ ଡାଲିଟା କରିଦେଇଥିବୁ ଆଉ ଆଳୁ ଚଟନି କରଦବୁ ଖାଇଦବୁ, ମୁଁ କହିଲି ହଉ।
ମୁଁ ଜାଣଚି ଭାତ ଜାଣିଛି, ଡାଲି ଜାଣି
ନାଇଁ ମୁଁ ଭାତଟା ସତ କଥା ଶିଖି ପାରିଲିନି। ଶିଖିବାରେ କଣ ଅଛି ଚାଉଳ ପାଣି ବସେଇଦବୁ। କେମି ଜଣେ ଚାହିଁଲେ ସବୁ ଶିଖିପାରିବ ମୁଁ ଚାହିଁନି ନା କେବେ।
ଉଁ ଭାତଟା ମଷ୍ଟ ଶିଖିିଆ।
ହଁ।
ଆରେ ଭାତରେ କିଛି ନାହିଁ ଗରମ ପାଣି ଚାଉଳ ପକେଇଦବ ଧୋଇକି ହେଲା ମାନେ ପାଣିଟା ଗରମ କରିବ ଗରମ ଫୁଟିଲା ପରେ ଟିକେ ଚାଉଳ ପକେଇଦବ, ଦେନ୍ ମ କେତେ ଟାଇମ୍ ପରେ ଚେକ୍ କରିବ ହେଲାଣି କି ନାଇଁ ଭାତ। ବାସ୍ ଦେଖିଲା ହେଲା, ଗାଳି ଦବ ଆଉ। ସେଇଟା ଆଉ ତମେ ଯୋଉ ଅନୁସାରେ ଖାଇବ, ସେଇ ଅନୁସାରେ ଚେକ୍ କରିବ। ମତେ ଡାଲି ଆସିନଥିଲା ମୁଁ ଏଇ ଭୁବନେଶ୍ଵରରେ ରହିକି ମୋ ସାଙ୍ଗଟା ଶିଖେଇଥିଲା ଡାଲି ମତେ।
ଆଉ ମୁଁ ବି ଜାଣିନି। ମାନେ କେତେ ଚାଉଳ କମ୍ ମାନେ ମତେ କ୍ଵାଣ୍ଟିଟି ଜଣା ନାଇଁ।
କ୍ୱାଣ୍ଟିଟି ମୋତେ ବି ସେମିତି ଜଣା ନାହିଁ, ବାସ୍ ମୁଁ ଗେସ୍ କରି ପକେଇଦିଏ। ବି ପର୍ଫେକ୍ଟ ହେଇଯାଉଚି ନା ଗ୍ୟାସ୍ ରେ ଗ୍ୟାସରେ ମୋର ପର୍ଫେକ୍ଟ। ମାନେ ଏଇନେ ହିସାବ କରି ପକେଇ ଦିଏ କିଏ କେତିକି ଚାଉଳ ଖାଇବ ମାନେ ଭାତ ନୁହ ଚାଉଳ।
ହୁଁ ହୁଁ ବୁଝିଲି ହଁ।
ହଉ।
ସେଇ ଅନୁସାରେ ପକେଇ ଦିଏ। ଆଉ ଘରେ କଣ ସବୁ କହନ୍ତି ଏତିକିି ମାଣ ପକେଇକି କୁଣ୍ଡ ହଉ ଇଏ ସିଏ ଏତିକି ଗ୍ଲାସ ଇଏ
ହୁଁ।
ଏସବୁ ଜାଣି ହବନି।
ହଁ।
ଆଉ କଣ କରଛନ୍ତି କୁହନ୍ତୁ?
ହଉ ନାଇଁ କିଛି ନାଇଁ ପରେ କଥା ହବା।
ନା ନାଇଁ କଥା ହଉନାହାନ୍ତି
କାହିଁକି ହି ହି ହଉ ଠିକ ଅଛି ହୁଁ ହୁଁ ହୁଁ ହୁଁ
କଥା ହେବେ ନା ରଖିଦେବେ?
ନାଇଁ କୁହନ୍ତୁ
ହଁ ଆଉ ରାତିରେ କଣ ଆଜି ଖାଇବେ?
ରାତିରେ ରୁଟି ହବ ଆଉ ଚିଙ୍ଗୁଡି ତରକାରୀ ଅଛି ମୁଁ କିନ୍ତୁ କଣ ଖାଇବି ଭାବୁଛି ଭାତ ଖାଇବି ନା ରୁଟି
ଯଦି ହେବି ଦରକାର
ନାଇଁ ହେବି କଥା ନୁହଁ ମୋତେ ରୁଟି ସହିତ ଏଇ ଚିଙ୍ଗୁଡି ମିଙ୍ଗୁଡି ମୁଁ ଖାଇ ପାରିବିନି
ତାହେଲେ ଭାତ ଖାଇଦବ
କାଲି ରାତିରେ ରୁଟି କ୍ଷୀର ଖାଇଥିଲି ଆଜି ମୁ ହଁ କଣ ହଁ
ଆଗ ଗୋଟେ ଦିନ ରୋଟି ଗୋଟେ ଦିନ ଭାତ ଖାଇବ ନା କଣ?
ନା ଭାତ ଖାଇବିନି ମୁଁ ମୋଟା ହେଇଯିମି
ହଁ
ହ୍ୟାଲୋ
ଆଜ୍ଞା
କଣ ହେଲା?
ଏବେଟ କଲ ଆସିଥିଲାତ ସେ ପାଇଁ କାଟିଦେଲି ଗୋଟେ ଥର
ହଁ ଆପଣ ବ ସବୁବେଳେ ବ୍ୟସ୍ତ ରୁହନ୍ତି ବୋଧେ?
ନା ନା
ହଁ
ବ୍ୟସ୍ତ ରୁହେ କିନ୍ତୁ ଫ୍ରି ଆଉ
ହୁଁ
ମୋତେ ଯେତେ ଯୋଉ ଟାଇମରେ ଜ ହସ୍ପିଟାଲ କଣ କରିବି?
ଦେଖିବା ମାନେ ଏବେ ଯିବାର ନାହିଁ ତ
ନା ନା ଦେଖିବା ଠିକ ନାହିଁ ସିଚୁଏସନ ଦେଖି -
ହଁ ହଁ